ହାଲୋ ଆପଣଙ୍କୁ ସୁଭଛି ମୋ ଭଏଶ ହାଲୋ। ଆପଣଙ୍କୁ ଶୁଣୁଛି ମୋ ଭଏସ୍?
ହଁ ଶୁଣା ଯାଉଛି।
ଆପଣ ଏବେ କଣ କରୁଛନ୍ତି?
ମୁଁ ପାଣି ରଖୁଛି
ଆଛା ଆଉ ମୁଁ ଏଠି ବସିଛି ଆଉ।
ଆଲୋ ଦିଦି କହିକି କଥାହୁଅ ଦିଦି କହିକି କଥା ହଉ
ଆଜ୍ଞା।
ମତେ ଦିଦି ବୋଲି ଡାକ।
ଆଚ୍ଛା।
ହଁ।
କଣ କରୁଛ ଏବେ ଖାଇସାରିଲଣି।
ନାହିଁ ଖାଇନି ତମେ?
ନାଇଁ ମୁଁ ଖାଇନି ଖାଇବୁ ଆଉ। ଆଉ କଣ ରୋଷେଇ କରିଛ?
ଡଲି ଆଳୁ ପୋଟୋଳ ତରକାରୀ ଅଣ୍ଡା ଆଳୁ ତରକାରୀ ଆଉ ଭାତ। ତମେ କଣ କରୁଛ।
ମୁଁ ଆମର ଭାତ ଡାଲି ଆଉ ଆଳୁ କାଙ୍କଣ ଭଜା କଲରା ଆଳୁ ସିଝା ହେଇଛି ସେ ଚକଡା ହବ।
ଓହୋ ଆଉ ପଢାପଢି କେ
ପଢାପଢି ମୋର ଏବେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
କୋଉ କଲେଜ?
କମଳା ନେହେରୁ।
ଓହୋ ଷ୍ଟ୍ରି
ଆଉ ମ୍ୟାଥମେଟିକ୍ସ୍।
ଓ ସାଇନ୍ସ ର। ମୁଁ ଆର୍ସ ଷ୍ଟୁଡେଣ୍ଟ। ବାକି ମୋର ପଢାପୁଢି ସ୍ ସରିଲାଣି ବର୍ତ୍ତମାନ ଗୋଟେ ହାଉସ ୱାଇଫ। ହ।
ଓହୋ ଆଚ୍ଛା ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ମୋ ପଛରେ ମୋ ଯାହା ଛିଡା ହେଇକି ମୋ ଭାଷଣ ଶୁଣୁଛି।
କିଏ? ହେ ହେଁ।
ମୋ ଜାଆ ମାନେ ମୋ ଦେଢ଼ଶୁର ସ୍ତ୍ରୀ। ଆଉ ଗୋଟେ ପୁତୁରାଟା ଛି ଆଉ ମୋ ଶଶୁର ଖାଇ ବସଛନ୍ତି ଆଉ। ଆଉ କାଲି ରଜ ପାଇଁ ପ୍ଲାନିଂ
ଆଉ ପ୍ଲାନିଂ ମୋର ଦେଖିବା କାଲି କୁଆଡ଼େ ଏଇଠି ତ ପଡୁଚି ସବୁ ଏବେ
ଭଳିରେ ପା ରଜ ମହୋତ୍ସବ ନାଁ କଣ?
ହଁ ସେଇଠି ସବୁ ପଢୁଚି ତ ସେଠିକି ଯି ପଠିକି ବୁଲାବୁଲି କରିବା ପାଇଁ ଯିବୁ ଆଉ। ଆଉ ଆପଣଙ୍କର କଣ ପ୍ଲାନିଂ କରିଚନ୍ତି?
ସମ୍ବଲପୁର ପଟେ କେହି ମାନୁନାହାଁ ଏ ରଜୁ ଘରେ ଖାଇ ପିଇ କି ଆମେ ଶୋଇବୁ। ନାଁ।
ଦା
ତମ ଝିଅମାନଙ୍କର ରଜ। ହଁ ତମ ଝିଅମାନଙ୍କର ରଜ ଆମର ଏଇ ଆମ ସ୍ତ୍ରୀ ଲୋକମାନେ କି ରଜ କରିବୁ?
ଆଚ୍ଛା ହଁ ହେଟା ବି ଠିକ କଥା। ଆସଚି କହୁଛନ୍ତି ଆମର ଯେମତି ହଁ। ଝିଅ ପିଲା ରଜ କରୁଚନ୍ତି। ଅ ସ୍ତ୍ରୀ ଲୋକମାନେ ରୋଷେଇ ବାସ କରିକି ଖାଇବାକୁ ପିଇବାକୁ
ଆମେ ଆଉ ଛୁଅ ଏ ଯାଉ ଅ ଆମୁକୁ ଡାଇରେକ୍ଟ ମୋ ଆସି ଲୋକ କରିକି ଜନ୍ମ କରୁଚନ୍ତି ହେଲା।
ବୋହୁ ସାରୁଛି। ସେ ଆ ଏଲେ ଗାଁରେ ଭ
କଣ?
ଲସେ ହୁଏ ଏଇ ଲରଗାଁ ଳ ଯିଏ ଯୋଉ କରିକି ରଜ ସେ ଯୋଉ ନିଜେ ଇଏ କରିକି ର ମାନେ ରଜ ପାଳନ କରିବାଟା ସାଙ୍ଗ ପିଲା
ହଁ ଏବେ ଭୁବନେଶ୍ଵରରେ ବି ତ ଭଲସେ ପୁରା ରଜ ପାଳନ କରୁଛ
ହଁ ଭୁବନେଶ୍ୱରରେ ହଉଛି ଯେ ହେଲେ ସେଠି ଗାଁ ରେ ଯୋଉ ଦୋଳି ପୁରା ଲମ୍ବ ବଡ ଦୋଳି ଯୋଉ ଲାଗେ ସେଥିରେ ଯୋଉ ଖେଳନ୍ତି ବଡ ହଁ ହଁ ବାଉଁଶ ଦୋଳି ଲାଗେ ଆମ ରୋଷେଇ ଭଳି ସବୁ ବେଶୀ ଭଲ ଲାଗେ ଆଉ ଏଠି ଇଏ ଯୋଉ ଦୋଳି ଲାଗୁଛି। ଦୋଳିରେ ବସିଲେ ସେ କହୁଠୁ ଟିକେ ଏମିତି ଟିକେ ଝୁଲୁଥିବ ଏଠି ମାନେ ପଡୁଛି ଏଇ ଯୋଉ ମେଳା ଫେଳା ପଡୁଛି ରଜରେ ବହୁତ ଜାଗାରେ ଏବେ ମେଳା ପଡୁଛି ନା। ଭୁବନେଶ୍ଵର ବହୁତ ଜାଗାରେ ହଁ ମୁଜିୟମରେ ହଁ ମୁଜିୟମ ରେ ପଡିଛି। ଆଉ ଗୋଟେ ଯୋଉ ଶହିଦ ନଗରରେ ଗୋଟେ ହଁ ସେଠି ପଢୁଛି ତାପରେ ପାତ୍ର ପଡ଼ାରେ ଖଣ୍ଡଗିରିରେ।
ହଁ ହଁ ଆଉ ଘଳିରେ
ହଁ ଧଉଳିରେ ଆଉ ଏଇଠି ବି କେତେ ଜାଗାରେ ଏମତି ପଡେ ମୁଁ ସେଦିନ ଯାଇଥିଲି କାଲି ପହର ଦିନ ବୋଧେ ଯାଇଥିଲି ଏମିତି ସେଆଡକୁ ଯାଇଥିଲି କାମ ଥିଲା ଏମିତି ଦେଖିକି ଦେଖି ଦେଖି ଆସୁଥିଲି ଏବେଠାରୁ ହିଁ ଯୋଉ ଜୁଏଲରୀ ସପ୍ ସେ ତାହା ଆଗରେ ବି ଦୋଳି ଖୋଳି ଲାଗେ
ସେପର ବସଣ ଲାଗେ
ହଁ ସେମାନେ ସବୁ ଏମିତି ଦୋଳି ଫୋଳି ଲଗେଇ ଦେଇେଇଛନ୍ତି ତା ସବୁ ଦେଖିକି ଦେଖି ଦେଖି ଏମିତି ବାହାରୁକୁ ଆସଛନ୍ତି ଭିତରକୁ ତ ଯାଇନି ମୁନ ଦେଖ ରଜରେ ଆସିବା ଆଉ ବୁଲିିବାଲିିକି ଯିବା ଆଉ ତାପରେ ଏଇଠି ବି ଆମର ଏଇଠି ଘର ପାଖରେ ଗୋଟେ ସେପଟୁ ଗୋଟେ ପଡେ ସେ ଏବେ ଉଠିକି ଖାବାଖେଠୁ ଗୋଟେ ପଡୁଚି, କାଲି ଏଥ ଏଇଥର ତ ଫାଷ୍ଟ କଣ ପଡିଛି ଦେ ଯାଇନୁ ଦେଖିବା ଆଉ ରଜ ତ କାଲିଠୁ ଷ୍ଟାର୍ଟ କୋଉ ଦିନ ନୁ ଗୋଟେ ଯାଇ ବୁଲିବାଲେ ଆସିବା ହଁ ଆଜିଠୁ ଷ୍ଟାର୍ଟ ହେଲେ ଆଜି ଆଜି ଏତେ କିଛି ପଡୁନଥିବ ଆଜି ହଉଛି ଘରେ ଘରେ ରହିକି ରଜ ମାନେ ମେହେନ୍ଦି ଫେହନ୍ଦି କରିବେ ର ଆଉ ହଳଦୀ ଳଦି ଲଗାନ୍ତି ଏମିତି ହଳଦି ହଁ ହଁ ପାର୍ଲର୍
ପାର୍ଲର ନ ଗଲେ ହବନି ନା କିଏ ଚୁଟି ଷ୍ଟ୍ରେଙ୍ଗ୍ଥେନିଂ କରିବ, କିଏ ଫେସିଆଲ୍ କରିବ।
ହଁ।
ଆଉ ତ ଭାଇ ଭଉଣୀ
ମୋର ମୋର ମୋ ନିଜର ଗୋଟେ ଭାଇ ସାନ ଭାଇ ତାପରେ ମୋ ମାମୁଁଙ୍କ ପୁଅ ପୁଅ ଏଠି ଆମେ ଏଠି ରହୁଚୁ, ମାମୁଁ ମାାଇଙ୍କ ପାଖରେ ତ ତାଙ୍କର ବସ ସାନକୁ ଅଜା ଘରେ ହଁ ମାମୁ ମାଇଁଙ୍କ ପାଖରେ
ଆଉ ତମ ଫ୍ୟାମିଲି ମେମ୍ବର ସବୁ
ଆଜ୍ଞା ।
ବାପା ମା
ମୋ ବାପା ଟିଚର ଅଛନ୍ତି, ସେ ବାହାରେ ଆଉ ମାମ ର ଡେଥ ହେଇଯାଇଚି।
ଓ କେବେ?
ହେଇଛି ଆର ବର୍ଷ ଦୁଇ ହଜାର ପଚିଶରେ ହେଇଛି ଦୁଇ ହଜାର ପଚିଶ ଫାଷ୍ଟ ଜାଗର ପରଦିନ।
ଓହୋ ଛୋଟ ଛୋଟ। ଛୁ ସେ ଖରାପ ହେଇଗଲେ।
ହଁ ସେମିତି କିଛି ନଥିଲା ଭଲ ଥିଲା ସେମତି
ହଠାତ୍ କଣ ଏନ୍ତି ବ୍ରେନ ଷ୍ଟ୍ରକ୍ ମାରିଲା ଆଉ।
ଓହୋ ନେଚୁରାଲ୍ ଡେଥ ହଁ।
ହଁ ସେମିତି ତ ନୁହଁ ସେମିତି ବ୍ରେନଷ୍ଟ୍ରକ୍ ତାର ପ୍ରେସର ବ୍ଲଡ଼ ପ୍ରେସର ଏମିତି ଥିଲା, ତ ମେଡ଼ିସିନ ବି ସେତେ ଖାଇ ଖିଆ ଖି କରେନା ବେଳେ ବଳେ ଖାଏ ବେଳେ ବେଳେ ଖାଏନା।
ରହିଲେ ମାରିଦବ ଯଦି ପି ହାଇ ଯିବେ୍ରେସ ରେ ରହିଲେ ତ ସାଙ୍ଗେ ସାଙ୍ଗେ ଷ୍ଟ୍ରୋକ ହିଁ ମାରିବ।
ହଁ ତ ସେଇ ଟାଇମରେ ମୋର ବି ଏଜାମ ଥିଲା । ଆଜ୍ଞା।
ମୋ ଭୟସ ଶୁଣା ଯାଉଚି ନା?
ଆଜ୍ଞା ଶୁଭୁଛି।
ହଁ ଦେଖ ମୁଁ ତମ ସ ବହୁତ ବଡ ହବି, ହେଲା ମାନେ ଆଠ ବଷିଲେ ଦଶ ବର୍ଷ ବଡ ହବ ବୁଝିଲ।
ଆଜ୍ଞା।
ତ ତୁମ କେ ଏବେ ସତର ଅଠର ବର୍ଷ।
ଆଜ୍ଞା।
ତ ମତେ ଅଠେଇଶି ବର୍ଷ ସେଥିପାଇଁ ମତେ ଦିଦିଟାକୁ ଆଜ୍ଞା ମୁୁହ।
ନାଇଁ ସେମିତି ନାଇଁ ଆମର ତ ଆମର ମୁଁ ତ ହଷ୍ଟେଲରେ ଥିଲି ମୋର ସେ ଟାଇମ ରେ ଏକ୍ସମ୍ ଚାଲିଥିଲା ପ୍ଲସ ଟୁ ଏକ୍ସାମ। ଆ ପ୍ଲଷ୍ଟ ଟୁ ଯେ ମୋର ଯେହେତୁ ସେ ଟାଇମ ରେ ଚାଲିଥିଲା ମୁଁ ବି ଆଉ ଆସି ପାରୁନଥିଲି ନା ଘରକୁ ସେ ଟାଇମରେ ମାନେ କିଛି ନଥିଲା ବି ମତେ ଆମେ ଯାଇଥିଲା ଦେଖା କରିବା ପାଇଁ ଏମିତି ମୋର ଜ ଫାଷ୍ଟ। ଷ୍ଟକ୍ ଯ ଥିଲା ଦେଖା କରିବା ପାଇଁ ଯାଇଥିଲା। ଯାଇକି ମାନେ ମତେ ଦେଖ ରଖା କରିକି ଆସିଛି ତାର ଦି ଦିନ ପରେ ପ୍ରେଷ୍ଟ କମାର ଯେମତି ରାତିରେ ଆମର ଯୋଉ ଘରେ ଆମର। ଟିକେ ମାନେ ସେମତି ଅଲଗା ଅଲଗା ହଁ ତ ସେମତି। ମାରିଛି ରାତିରେ ମାରିଛି ମୁଁ ଆମ ଘରେ କିଏ ବାପା ବି ନାହାନ୍ତି। ବାହାରେ ସିଏ ମୋ ଭାଇଙ୍କ ସାନ ଭାଇ ମାମା ସିଏ ରୁହନ୍ତି। ତ ସେ ସେଇଟାକୁ ମାରଚି ସେତେବେଳେ ଇଏ ପୁରା ଇଏ ତାର ଶୋଇଛି ନିଘୋଟ ନି ଦୟାକୁ ଡାକିଲେ ବି ସେ ଏମିତିରେ ବି ଆମେ ତା ପାଖରେ ଡାକିଲେ ସେ ଉଠିବନି ତ ଇଏ ଯୋଉ ଘରେ ଶୋଇଛି ତାର ତା ସେପଟ ଘରେ ମାରିଛି। ସେତର ମା ମାମା ଆଉ ତାର ବି ଏତେ ଷ୍ଟ୍ରେନ୍ ନାହିଁ ନା ସେଏ ବି ଆଉ ଡାକି ପାରୁନି ତ ଧୀରେ ଧୀରେ ଡାକି ଇଏ ଦି ଘଣ୍ଟା ଘଣ୍ଟା ପରେ ଇଏ ଉଠିକି ଉଠିକି ଖୋଜିଲା ବେଳକୁ ମାମା ନାହିଁ ଖୋଜିଲା ବେଳକୁ ସେଠି ତା ସବଠୁ ସେପଟରେ ଆମର ଘରେ ବଡ ବା ହରିଆ ତାଙ୍କର ସବୁ ଘର ଅଲଗା ଆମର ସବୁ ଅଲଗା ଅଲଗା ହେଇଯାଇଛନ୍ତି ନା ତ ସେପୁଟରୁ ଯାଇକି ତାଙ୍କୁ ସବୁ ଡାକିକି ସାନ ବୋଉ ଦାଦା ତାଙ୍କୁ ସବୁ ଡକାଡକି କରିକି ଆଣିକି ତାପରେ ମେଡିକାଲ ଏମତି ଆସିଥିଲେ ଆସିଥିଲେ ମୁଁ ବି ଜାିନଥିଲି ମୁଁ ବୋ ମୋର ସେକଣ୍ଡ ଏକ୍ଜାମ ସରିଲା ସେ
ତମେ ବି ସେତେବେଳେ ପ୍ଲସଟୁରେ ଥିଲ ନା ତମକୁ ସେ ଟେନସନ ଦେବାକୁ ଚାହୁଁ ନଥିବେ ତାଙ୍କୁ ଖରାପ ହେଇଥିବ।
ସେ ମୋ ମାମା ମନା କରିକି ଯାଇଥିଲା ମୋ ଭାଇକି ତାକୁ ସେ ମନା କରିଦେଇଥିଲା କି ଦେଇକି କହିବୁନି ବୋଲି ଏଗଜାମ ତାର ଏକ୍ଜାମ ଯଦି ତାକୁ କହିବୁନୁ। ସେଇ କଥା ମୋର ଏଥର ଏଜାମ ସରିଲା ମୁ ଫୋନ କଲା ବେଳକୁ ମତେ କାହା ମାମା କୁ ଫୋନ କରୁଛି ମୁଁ ଆଉ ଏଜାମ ଟାଇମରେ ଫୋନ କରେନି। ଲେ ଏଜାମ ସରୁ ଏକାଥରେ ଫୋନ କରିବି କି ଏଜାମ ଭଲ ହେଇଛି କହିବି ବୋଲି ତ ଫୋନ କଲା ବେଳକୁ ସେ ତାର ତାର ତା ନମ୍ବର ଲାଗୁନି କି ସେ ଫୋନ ଉଠଉନି ଯେତେବେଳେ ଲାଗିଲେ ସେ ଫୋନ ଉଠଉନି ଫୋନ ଟା ଥିଲା ଭାଇ ପାଖରେ ସେ ସେଦିନ ଆସିଥିଲା ମାମାଙ୍କୁ ଦେଖା କରିବା ପାଇଁ ସେ ଆଉ ଉଠଉନି ଫୋନ ଲାଷ୍ଟ ବାପାଙ୍କୁ ଫୋନ କଲି ବାପା ଏମିତି ଉଠେଇଲେ ବାପା କହିଲେ ଆଉ ମୁଁ ଭୁବନେଶ୍ୱରରେ ମୁଁ କହିଲି କଣ ନା ମେଡ଼ିକାଲରେ ଆସିଛି ସେବେ ଆଉ ମିଛ କଣ ସେମିତି କହିଦେଲେ କି ମେଡ଼ିକାଲ ଆସିଛି ମୁଁ କହିଲି ମେଡ଼ିକାଲ ଆସିଛ କାହାର କଣ ହେଇଛି ଆଉ ଏମିତି ମେଡ଼ିକାଲ କାଇଁ ଆସିଛ କୁହ ମୋତେ କଣ ହେଇଛି ଜେଜେଙ୍କର ସେତେବେଳେ ଥିଲେ ମୋ ସାନ ଜେଜେ ଥିଲେ। ତାଙ୍କର ଏମିତି ଦେହ ଖରାପ ହୁଏ ମୁଁ କହିଲି ବୋଧେ ଜେଜେଙ୍କର କଣ ହେଇଛି କଣ ହେଇଛି ପଚାରିଲା ବେଳକୁ କହିଲେ ନା ମାମାର ଏମିତି ହେଇଛି ଦେହ ଖରାପ ଆଉ ମୁଁ ସେ କଥା ଶୁଣିକି ମୁ କଣ ମୁଁ ଆ ସେଇ ମାନେ ସନ୍ଧ୍ୟାବେଳେ ରାତିରେ ସନ୍ଧ୍ୟା ବଳେ ମୁଁ ଆସିଛି ଘରକୁ ମୁ କହିଲି ମୁଁ ଯିବି ଘରକୁ ସାରଙ୍କୁ କହିକି ସନ୍ଧ୍ୟା ବେଳେ ଆସିଲି ଭାଗି କଣ ଭାଇ ଆଉ ବଡ ବାପା ଯୋଉ ମାନେ ଥିଲେ ଯୋଉ ବସ ରେ ଯାଉଥିଲେ ଘରକୁ ସେଇ ବସ ରେ ମୁଁ ଚଢିଛି ତ ସେମାନେ ଥିଲେ ତାଙ୍କ ସହିତ ଘରକୁ ଆସିଲି, ସେମତି ଘରେ ମାମା ତାର ଜିନିଷ କଣ ରଖାରଖି ଭାଇ ତାର ରଖିପାରିବ ନା ଇଏ କଣ କରିପାରିବ। ଯାହା ଯଉଠି ପଡି ତାକୁ ସବୁ ରଖା ରଖି କରିକି ଜିନିଷ ମାନେ ଆମେ ରାତିରେ ରୁଟି କରିଥିଲା ସେ ରୁଟି ଆମର ଥିଲା ମାନେ ଦିଟା ତିନିଟା ଖଣ୍ଡେ ଏମତି ରୁଟି ରହିଯାଇଥିଲା ସେ ରୁଟି ସେମିତି ଥୁଆ ହେଇଛି ତିନି ଦିନ ପରେ ମୁଁ ଦେଖି ଖିଲା ବେଳକୁ ସେ ରୁଟି ଥୁଆ ହେଇଛି ତାକୁ ସେଠୁ ଉ ଗାଈକୁ ଦେଇକି ତାକୁ ମଜା ମଜି କରିକି ଏମିତି ଜିନିଷ ରଖା ରଖି କରିକି ସେଠୁ ଆସିଲି ଘରୁ ହଷ୍ଟେଲ
ଆର ବର୍ଷ କୁ ଏ ବର୍ଷ ବର୍ଷେ ହେଇଗଲା ନା।
ଆଜ୍ଞା।
ଆର ବର୍ଷ ଜାଗରକୁୁ ଏ ବର୍ଷ ତ ଯାହା ଜାଗର
ହଁ ହଁ ବର୍ଷେ ହେଇଗଲାଣି ବର୍ଷ ସେ ହେଇଗଲାଣି ହେଲେ ଜେଜେଙ୍କର ଡେଥ ହେଇଯାଇଥିଲା ତ ସେଇ ପାଇଁ ଆମର ଏଇଯାଏ ବର୍ଷିକିଆ ହେଇନି ଏଇ ଅଗଷ୍ଟ ମାସରେ ପଡୁଛି ବୋଧେ ଆଉ।
ଓ ହୋ। ଅଗଷ୍ଟ
ଆ ଆଜ୍ଞା ଘର ମୋର କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା।
ଆଜ୍ଞା ଆଚ୍ଛା ଆଉ ଟାଇମ ହେଇଗଲାଣି ଆଉ ହୁଁ ଆପଣଙ୍କ ସହିତ ପଛରେ କଥା ହେବି ଆଜ୍ଞା ରଖୁଛି। ବୁଝିଲୁ ଟି।